ହାଲୋ ଭାଇ।
ହଁ ବନ୍ଧୁ କୁହ
ହ୍ୟାଲୋ
ହଁ ବନ୍ଧୁ କୁହ
ବନ୍ଧୁ କଣ କରୁଛ
ହଁ ଏ ବହିଛୁ ଆଉ।
କୋଉଠି ଅଛ ଘରେ?
ହଁ ଘରେ ବସିଛୁ ଆଉ।
କାଇଁ ଘରେ ବସି କଣ କୋଢି ଆଣିଛ କି?
ହଁ କାମ କିଛି ନାହିଁ ଆଉ ପଖାଳ ଖାଇ ଘରେ ଖାଲି ଶୋଇବା କଥା ଆଉ।
ବୋଉ ଆଜି ରାତିରେ ତାହେଲେ ପଖାଳ ଖାଇଦେଇଛି ଆଁ
ନା ଆମେ ରୁଟି ଖାଇଛୁ ଆଉ ରାତିରେ ରାତିରେ ରୁଟି ଖାଇଛୁ କିନ୍ତୁ ଘରେ ଆକଚୁଆଲି କିଛି କାମ ନାହିଁ ଗୋଟେ କଥା ଉ କହିବା କଥା ଆଉ ପଖାଳ ଖାଇ ଖାଲି ଶୋଉଛୁ ଆପଣଙ୍କୁ ଶୁଭୁଛି ପୁରା ଟୋଟାଲି ଭଲ ସେ? ଆମ କଥା।
ହୁଁ ମୋ କଥା ଆପଣକୁ ବି ଶୁଭୁଛି ନା?
ହଁ ସବୁ ପୁରା କ୍ଲିଅର ସଭୁଛି ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ଏଇନାକେ ବେଲେ ପଖାଳ ଖାଇଦେଇ ବାଡେଇ ଦେଇକି ପଳେଇ ଆଇଲି ବୁଝିଲେ?
ଆଚ୍ଛା।
ହଁ ବସିଛି ଆପଣଙ୍କୁ ଫୋନ କଲି ଆଉ।
ଓହୋ।
ଆପଣ ତାହେଲେ ଖିଆପିଆ ସଇଲାଣି ଆଁ।
ହଁ ଖିଆ ପିଆ ସଇଲାଣି ଆଉ ନାଁମ ମୁଁ କହୁଥିଲି କଣ ଆଉ ସେ ଚଣ୍ଡିଖୋଲରେ ଟିକେ ଘରଟେ ଗୋଟେ କରିଥାନ୍ତି ଆଉ ଆଜି ଆଜିକା ପର ଡେ ଆଜିକା ଡେଟରେ ତ ଆଉ ଦରଦାମ ଯୋଉ ଯାହା ହେଲାଣି। ଆଉ ଘର ଟିଏ ବନେଇବାକୁ ହେଲେ ପାଞ୍ଚ ଆଡୁ ପାଞ୍ଚ କଥା ଭାବିବାକୁ ପଡୁଛି ସବୁଆଡୁ ଦେଖିବାକୁ ପଡୁଛି।
ଆଉ ବଜାରରେ ଦରଦାମ ଯାହା ହେଲାଣି ସବୁ ଜିନିଷ ପତ୍ର କିଣିବାକୁ ଡର ମାଡୁଛି।
କଣ କରିବା ମୁଁ ଆପଣଙ୍କର କୋଉଁଠି ଭଲ ମିସ୍ତ୍ରୀ ଚିହ୍ନା ପରିଚୟ ଅଛି କି ଆପଣ ଟିକେ ବୁଝାସୁଝା କରି ମତେ ଜଣେଇବେ।
ହୁଁ ଜଣେଇବି ଆଉ ଆମରି ଗାଁ ମିସ୍ତ୍ରୀ ଗୋଟେ ଅଛି ତା ନାଁ ହଉଛି କଣ କା
ଅମକେଇ।
ଅମକେଇ ବୁଝିଲେ।
ଆଚ୍ଛା।
ହୁଁ।
ହଁ ତାକୁ ଟିକେ ଆପଣ ଖବର ଦେବେ। ଖବର ଦେବେ ତାକୁ ଟିକେ ଜଣେଇବେ ଆଉ ସେ ପୋଲ କାମ ବି ଗୋ ସେଟା ହବ ଆମର ସେପଟେ ବାରଙ୍ଗ ଆଡେ ବରି ବାରଙ୍ଗ। ସେପଟେ କାମ ହବ ଆଉଁ ଆପଣ ଟିକେ ଜଣେଇବେ ସେ ମିସ୍ତ୍ରୀ ସହିତ କଥା କଥା ହେଇକି ତାର କେତେ କଣ ଲୋକ କାମ କରୁଛନ୍ତି ତା ଅଣ୍ଡର ରେ ଭଲ ମନ୍ଦ ସବୁ ଡ଼ି ନେଇକି ସବୁ ଜିନିଷ ପତ୍ର ଭଲମନ୍ଦ ଆସି କାମ କରିବ ତା ସହିତ ଟିକେ ଆପଣ କଥା ହେବେ।
ଆଜ୍ଞା ଆଜ୍ଞା ମୁଁ ତା ସାଙ୍ଗରେ କଥା ହେଇକି ଆପଣଙ୍କୁ ଯୋଗାଯୋଗ କରିବି ଆଉ ବୁଝିଲେ।
ହଁ ମତେ ଆପଣ ଯୋଗାଯୋଗ କରିବେ। ଆମର ଏପଟ ଚଣ୍ଡିଖୋଲ କାମଟାବି ଆମେ ଆରମ୍ଭ କରିବା। ଆଉଁ ଭଲ ହଉ ମନ୍ଦ ହଉ ଆରମ୍ଭ କରିବା ଘର ଘରଗୁଡିକ କରିଦବା ପଚାଶ ଷାଠିଏଁ ବଖରା କରି ଭଡା ଦେଇଦବା ଯାହାଟା ପଇସା ଆସିବ ତାକୁ ଅଲଗା ବାଟରେ ଲଗେଇବା।
ଆଜ୍ଞା ଆଜ୍ଞା ଆଜ୍ଞା କଣ ଆପଣଙ୍କ ତାଭି ଏଥିରେ ଖର୍ଚ୍ଚ ଖର୍ଚ୍ଚବାଚ୍ଚ କେତେ ହବ ଆମକୁ କହିବେ ବୁଝିଲେ।
ହଁ ମୁଁ ଆପଣଙ୍କୁ କହିବି ଜଣେଇବି ସବୁ ଚି ଠାକରି ଆପଣଙ୍କୁ ସବୁ ଉଁ ପଠେଇବି ନେଟ ଯାଉଁ ଓଁ ନେଟ୍ ଦ୍ଵାରା ଆପଣଙ୍କୁ ପଠେଇବି ହ୍ୱାଟସଆପରେ।
ଆଜ୍ଞା ଆପଣ କୋଉଁଥିରେ କରିବେ ମାଙ୍କଡା ପଥରରେ ତଳୁ ଘର କରିବେ ନାଁ ଇଟାରେ କରିବେ।
ନାଇଁ ଆଜ୍ଞା ମୁଁ ଭାବୁଛି ତଳ ପ୍ରିଣ୍ଟ ଯାକେ ମାଙ୍କଡା ଉଠେଇବି। ଚାରି ରଦା କି ପାଞ୍ଚ ରଦା ଉଠେଇବି ମାଙ୍କଡା ଆ ତାପରେ ଆମର ପ୍ରିଣ୍ଟ ପକେଇବା ପ୍ରିଣ୍ଟ ପରେ ଇଟା ଦବା ଆଉ ଆମର ନାଲି ଇ ଇଟା ଦେଇଦେଲେ ତ ଭଲ ଘର ହୁଏ। ଥଣ୍ଡା ଲାଗିବ ଘର ଭଲ ରହିବ ଆଉ ସିମେଣ୍ଟ ଇ ଇଟା ଅପେକ୍ଷା ଆମେ ନାଲି ଇଟାରେ କରିବା ଭଲ ହବ।
ଓଁ ହୋ।
ହଁ ଆଉ ମୁଁ ଭାବୁଥିଲି ଟିକେ କୁକୁଡା ଫାର୍ମ ବି ଗୋଟା କରିଥାନ୍ତି। ଆପଣଙ୍କର କୋଉଠି କୋଉ ଚିହ୍ନା ପରିଚୟ ଭଲ ଅଛି କୁକୁଡା ଉଁ ଛୁଆଁ କିମ୍ବା କୁକୁଡ଼ା ବା ଦବା ପାଇଁ କୋଉଠି ଆପଣଙ୍କର ଭଲ ଚିହ୍ନା ପରିଚୟ ଅଛି କୋଉଠି?
ଆଜ୍ଞା ଆଜ୍ଞା ଆମର ଏଇ ଧମକେଇ ଜେଗାରେ ଗୋଟା କିଏ ଚିହ୍ନା ଅଛି ବୁଝିଲେ। ଆମର ସେପଟେ କୋଉଉଁ ଲାଇନରେ କହିଲେ ଆମର ଡୁବୁରିଲାଇନ ଆଡେ
ଆଚ୍ଛା ଚିଆଁ ଚିଆଁ କୁକୁଡା ଚିଆଁ ଦେଇଥାନ୍ତା ଉଁ ପାଞ୍ଚ ସାତ ହଜାର ଚିଆଁ
ହଁଅ ହଁ
ତାକୁ ଟିକେ ଆପଣ ବ୍ ବ୍ ବ୍ୟବସ୍ଥା କରନ୍ତୁ
ଆପ୍ ଆପଣ ଫାଷ୍ଟ ଶୁଣନ୍ତୁ ଶୁଣନ୍ତୁ ଆପଣ ଫାଷ୍ଟ ଗୋଟେ କାମ କରନ୍ତୁ ଗୋଟେ ବିଲ କିମ୍ବା ଅଲଗା କୋଉଁ ଜେଗାରେ ଗୋଟେ ମାନେ କୁକୁଡା ଫାର୍ମ ଭଳିଆ ରହିବା ପାଇଁ ଗୋଟେ ଘରବାର ଟେ ତିଆରି କରନ୍ତୁ ବୁଝିଲେ ଆଉଁ ସେଠିଁ କୁକୁଡା ଆଁ ପାଇଁ ଯାହା ଯାହା ଯେତିକି ଔଷଧ ପତ୍ର ଖାଦ୍ୟ ଯେତିକିବି ସବୁ ଜିନିଷ ସାମଗ୍ରୀ ଲାଗିବ ଆପଣ ସେଁଠିଆଗେ ରଖନ୍ତୁ ବୁଝିଲେ ତାପରେ ପିଲା ଦିଟା ତିନିଟା ରଖନ୍ତୁ ନ ହେଲେ ଆପଣ ତ ଏକାଟେ କରିପାରିବେନି ନାଁ ଆପଣଙ୍କର ଏକଡେ ଘର କାମ ହବ ସେକଡେ ପୋଲ କାମ ହବ ଏକଡେ କୁକୁାଡା କତିକି କେମିତି ଯିବେ ନାଁ କହୁନାହାନ୍ତି
ହଁ ନାଁ ସେ ମ୍ୟାନେଜର ଅଛି ସେ ସବୁ ବୁଝାବୁଝି କରୁଛି ଆଉଁ ଯାହାବି ହେଲେ ଦେଖିବା ଆଉ ଗୋଟା ପିଲା ଯଦି ଆପଣ କୋଉଠି ପାଖରେ ଅଛି କଉଁଠି ଦେଖନ୍ତୁ ଭଲ ପଇସା ପାଞ୍ଚ ସାତ ସାତଜାର ଦେବୀତାକୁ ସିଏ ରହିଁକି କୁକୁଡ଼ା ଘୁଅଫୁଅ ପୋଛା ପୋଛି କରିବ ସଫାସୁତୁର କରିବ ଆପଣ ଟିକେ ବୁଝନ୍ତୁ।
ଆଜ୍ଞା ଆଜ୍ଞା ମ୍ୟାନେଜର ବି ଗୋଟେ କହିବାକୁ ଗଲେ ମ୍ୟାନେଜର ତ ଚାରିଆଡେ ବୁଝିପାରିବ କି?
ହଁ ଗୋଟିଏ ମ୍ୟାନେଜର ଆଜ୍ଞା। ଯିଏ ମୋର ଭଲ ପାଖାପାଖି ଭଲ ମୋ ବିଶ୍ଵସ୍ତ। ସିଏ ବୁଝାବୁଝି ସବୁ କରୁଛି ସିଏ ସବୁ ସମ୍ଭାଳି ନବ କିଛି ଅସୁବିଧା ନାହିଁ ଆଜ୍ଞା। ଆଉ ମୁଁ ଭାବୁଥିଲି ଏଇ ଗାଁ ପାଖରେ ତ ଯୋଉ ଜେଗା ଟା ଥିଲା ସେଠି କ ହବନି କୁକୁଡା ଫାର୍ମ ଆଉ। ଗାଁ ରୁ ପନ୍ଦର କିଲୋମିଟର ଦୂରରେ ଗୋଟେ ମୋର ଭଲ ଜେଗାଟେ ଅଛି। ସେଠି ପାଣି ସେଇଠି ସେଇଠି ହଁ। ଆଜ୍ଞା ଭାବୁଛି ସେଇଠି କରିବି ପାଣି ସୁବିଧା ବି ସେଇଠି ଅଛି। କିଛି ଆଜ୍ଞା ଅସୁବିଧା ନାହିଁ। ଦେଖିବା ସେ କଣ ହଉଛି ଆଉ ମୁଁ ଆପଣଙ୍କୁ ଜଣେଇବି ଆଉ।
ଆଜ୍ଞା। ମୁଁ ଭାବୁଛି ଭାଇ ନା ମୁଁ ଗୋଟେ ଛତୁ ଚାଷ ଗୋଟେ କରିବି ବୁଝିଲେ।
ଆଚ୍ଛା।
ଆଜ୍ଞା ଏଇ ଆମ ବାରି ଫାରିରୁ ସେଇଆ ଟିକେ ଦୂର ଯେଗା ଦରକାର ଆଉଁ ଆଉଁ ଏମିତି ଘରେ ତ କରିହବନି ନାଁ ଗୋଟେ ଭଲ ବାରି ଭଳିଆ ଗୋଟେ ଗୋଟେ ଜାଗା ଟେ ଗଲେ ସେଠିଁ ଗୋଟେ ବଖରେଇ ଘରଭଡା କରିଦେଇକି ସେଠିକି ଛତୁ ଚାଷ କରନ୍ତୁ ବୁଝିଲେ। ସେଠି କଣ କି ଆମର ଛତୁ ଘାବର କୁଟା ଫୁଟା ଦେଇକି ବୁଝିଲେ କି। ସେ ଗୋଟେ ଗୋଟେ ପୁରା ଟୋଟାଲି ବିଲ ଭଳିଆ ଗୋଟେ ଛତୁ ଭଳିଆ ଚାଷ ବୁଝିଲେ।
ହଁ।
ଗୋଟେ ବିଲ ଜେଡିକିଟିଏ ସେଡିକିଟିଏ ଆମର ପୁରା ଛତୁ ଚାଷ ହବ।
ହଁ।
ହୁଁ ସେଠି ଛତୁ ଏ ତାଙ୍କୁ ଓଦା କରିକି ଲୁଣ ଫୁଣ ଦେଇକି ସବୁ ଛତୁ ଚାଷ ଯେମିତି କରାଯାଏ ମଞ୍ଜି ମଞ୍ଜି ପକେଇକି।
ହଁ କାଇଁ ଛତୁ ଚାଷ କରିବେ ଯେ ଆପଣ ଆପଣ ଗୋଟେ କାମ କରିବେ ଆପଣ ଯିଏ ଛ ଛତୁ ଚାଷ ଆଗରୁ ସବୁ କରୁଛନ୍ତି ତାଙ୍କଠୁ ଆପଣ ପରାମର୍ଶ ନେବେ ଛତୁ କାମ ଟା ଛୋଟିଆ କାମ ନୁହେଁ। ତାକୁ କରିବା ବହୁତ ଆଜ୍ଞା କଷ୍ଟ ଆପଣ ସେଇଆ ଭଲ ହବ ଆପଣ ଟିକେ ପରାମର୍ଶ ନେଇଯିବେ ଆଗରୁ ଯିଏ ଛତୁ ଚାଷ କରିଛନ୍ତି ଭଲ ମନ୍ଦ।। ନହେଲେ ଟିକେ ଆପଣ।। ଗାଁ ଗହଳି ଯାଇ ଟିକେ ବୁଲି ଆସିବେ। ଯିଏ ଚାଷୀିବାସୀଙ୍କ ଲୋକ।। ଲୋକଙ୍କ ଠାରୁ ବୁଝିଦେବେ ଆପଣ ଛତୁ ଚାଷ ବିଷୟରେ ହଁ। ଭଲ ହବ ଆପଣଙ୍କର ଚାଷ ଟା ଆପଣ ପ୍ରଥମେ କରୁଛନ୍ତି ନା ହଁ।
ବତମ ଏଇନେ କେ ଯେମିତି ଛତୁ ରେଟ ହେଲାଣି। ତିନି ତିନିଶହ ଟଙ୍କା ତିନିଶହ ଟଙ୍କା ଆସି ଛୁଇଁଲାଣି ଛତୁ ରେଟେ। ଛତୁ କିଲ।
ହଁ ଛତୁ ରେଟ୍ ଏ ରଜରେ ବଢି ଯାଇଥିଲା ଆଉ।
ହୁ
ଅଲଗା ଟାଇମରେ ରହୁଛି ଦୁଇଶହ ଚାଳିଶ ଟଙ୍କା ରହୁଛି ଏଇ ରଜ ରଜ ଟାଇମ।। ଟାଇମ ବିଭିନ୍ନ ପୂଜା ପର୍ବରେ ଛତୁ ବଢେଇକି ତିନିଶହ ପଚାଶ ଲଗେଇ ଦଉଛନ୍ତି ଆଉ।
ହୁଁ। ଆଉ ସେଇଥିପାଇଁ ଆମେ ଛତୁ ଚାଷ କରୁଛୁ ଆଉ। ଭଲ ଲାଭ ହବ ଯେ ଛତୁ ଚାଷରେ କିନ୍ତୁ କରି କିନ୍ତୁ କରିପାରିଲେ ହେଲା।
ନାଇଁ ଛତୁ ଚାଷଟି ଆପଣ କରନ୍ତୁ। ଇଏ ଭଲ ଉପାୟ ଗୋଟେ ରୋଜଗାର କରିବାର। ଏବଂ କିଛି ଅର୍ଥ ଉତ୍ପାଦନ କରିବାର ଗୋଟା ଭଲ।। ଉପାୟ ଆପଣ ଏ ଉପାୟଟି ବ ବାଛିଛନ୍ତି ଭଲ ଉପାୟଟି ବାଛିଛନ୍ତି ଆଉ। କାମରେ ଲଗାନ୍ତୁ ଆକୁ ଆପଣ ବହୁତ ଉପରକୁ ଯିବେ।
ଆଜ୍ଞା ଆଉ। କୁକୁଡା ଚାଷ ବି କମ୍ ଚାଷ ନୁହେଁ ଯେ କୁକୁଡା ଚାଷରେ ବି ଭଲ ଲାଭ।
ହଁ କୁକୁଡା ଚାଷରେ ଲାଭ ଅଛି ଅଣ୍ଡା ଅଟା ଆଠ ଟଙ୍କା ହେଲାଣି। ଆଉ କୁକୁଡା ଚିକେନ ମାଂସ କିଲୋ ଆଜି ହେଲାଣି। ଅଢେଇଶହ ଟଙ୍କା ଦୁଇଶହ ଷାଠିଏ ଟଙ୍କା। ଲାଭ ଅଛି ଏଇା ଆଥରେ ଟିକେ ତକଲିଫ ପ୍ରବଳ। ପରିଶ୍ରମ ଅଧିକା। ଆଉ ନ ଜଗିଲେ ଆଜ୍ଞା ଲସ ରେ ଚାଲିବ। ବୁଢ ମୂଳ ବୁଡିଯିବ ଟୋଟାଲି ଉପରେ।
ଆଜ୍ଞା ଏମିତିଆ ଦେଖିବାକୁ ଗଲେ ଛତୁ ଚାଷରେ ବି ନ ଡଗିଲେ ରହଇ। ଇଏ ହେଇଯିବନି କି ଛତୁକୁ ପ୍ରପର କେୟାର ନବା କଥା ନା ଯେମତି କୁକୁଡାର। ତମେ ସବୁ ନବ ମେଡିସିନ ଫେଡିସିନ ଦବ। ତାହରେ ସାରା ଫାରା ପକିବୁ ନା ସତ ବଷ ପୋକ ଫୋକ ଲାଗିଯିବେ।
ହଁ ମୁଁ ଭାବୁଥିଲି ଯୋଉ ମୁଁ ଭାବୁ।। ଥିଲ ମୁଁ ଭାବୁଥିଲି ଆମର ଯୋଉ ଏଡେ ବଡ ପଡିଆଟା ଅଛି। ଇଏ ବିଭିନ୍ନ।। ଅଳିଆ ଆବର୍ଜନା ହେଇ ଏବଂ ବିଭିନ୍ନ ଅନାବନା ଗଛରେ ଭର୍ତ୍ତି ହୋଇଛି। ସେଠି ଗୋଟେ କଣ କଲେ ହୁଅନ୍ତାନି।
ଆଜ୍ଞ ଆଜ୍ଞେ ସେଥିତ ଭଲ ହୁଅନ୍ତା।
ହଁ ମୁଁ ଭାବୁଥିଲି ସେଇଠି ଗୁଡା କ'ଣ କରିକି ତାକୁ ଭଲ ଭାବରେ ବାଉଣ୍ଡରୀ ଦେଇ ଚାରି କର। ତା ଭିତରେ ଆମେ ଚାଷ ବାସ କରି ଏ। ବିଭିନ୍ନ ବିଭିନ୍ନ ଲୋକ ମାନଙ୍କର କିଛି ନହେଲେ ଅର୍ଥ ଉପାର୍ଜନ ହବ। ଭରଣ ପୋଷଣ ମଧ୍ୟ ହେଇପାରେ ବା। କିଛି ଲୋକ ବି ରୋଜଗାର କ୍ଷମ ହେଇପାରନ୍ତେ। ବେକାରୀ ସବୁ ଯୋଉ ଗାଁ ରେ ବୁଲୁଛନ୍ତି ସବୁ ଅମକେଇ ଧମକେଇ। ବୁଲୁଛନ୍ତି ସେମାନଙ୍କୁ ଯାହା ବି ହେଲେ ଗୋଟା ରୋଜଗାର କ୍ଷମ ହୁଅନ୍ତେ। ଯୋଉ ମାନେ
ଏଗଟା ରୋଜଗାର ମିଳିଯିବ ଆଉ।
ହଁ।
ଆଜ୍ଞା ଆଉ ମାଛ ଚାଷ କରିବେ କି ଆପଣ ମୁଁ ତ ଭାବିଛିେ ମାଛ ଚାଷ ବି କରିବି।
ଆଚ୍ଛା ମାଛ ଚାଷ ରେ ଭଲ ଲାଭ।
ଭଲ ଲବା ବାଛୁ ଚାଷରେ।
ଆଚଛା ଆପଣ କରୁନାହାନ୍ତି ସେଇଆ କରନ୍ତୁ ଆପଣ ମାଛ ଚାରା ଗୁଡିକ ଆଣନ୍ତୁ। ଗାଡିଆ ଗୋଟେ ଭଲ ଗାଡିଆ ପାଞ୍ଚ ଗୁଣ୍ଠୁ କିମ୍ବା ଛଅ ଗୁଣ୍ଠୁରେ ଖୋଳନ୍ତୁ ଆଉ।
ଖୋ ଖୋଳିଲେ ହବ ଭଲ ଖୋଳିଲେ ହବ।
ଆ ଆପଣ ଜାଗା କେତେ ଅଛି ଆପଣଙ୍କର ସେ ଗୋଟେ ଜାଗାରେ।
ଗୋଟେ ଜାଗା ନିହାତି ବଡ ବଡ ବିଲ ଗଡା ଆମର ଅଛି।
ହଁ ତଥାପି ମାଣେ ହବ।
ହଁ ମା ଆଣିେ ଦି ପାଣେ ହବ ଆଉ।
ଦିମାଣ ହବ ଆଉ ଦି ମାଣେ ହେଲେ ଆପଣ ଗୋଟେ କାମ କରନ୍ତୁ ଆପଣ ଦଶ ଗୁଣ୍ଠୁ ପୋଖରୀ କିଣି ଦିଅନ୍ତୁ। ପଳି ଦିଅନ୍ତୁ।
ଆଜ୍ଞା।
ଦଶ ଗୁଣ୍ଡୁ କିମ୍ବା କୋଡିଏ ଗୁଣ୍ଡୁ ପୋଖରୀ ଖୋଳି ଦିଅୁ ଦିଟା ପୋଖରୀପଣଶ ଦଶ ଗୁଣ୍ଡୁ। କୋଡ଼ିଏ ଗୁଣ୍ଡୁ ଖୋଳି ଦିଅନ୍ତୁ ତା ଚାରିପଟେ ନଡ଼ିଆ ଗଛ। ଆଉ ଏବଂ ଆମ୍ବ ଗଛ ଆଉ। ଆମର ଅମୃତଭଣ୍ଡା ଗଛ ବିଭିନ୍ନ ପ୍ରକାର ଗଛ ସଜନା ଶାଗ ଗଛ। ଲଗେଇ ଦିଅନ୍ତୁ ସେପଟୁ କିଛି ନହେଲେ ଦି ପଇସା ବାହାରିବ ଗୁଆ ଗଛ। ତା ଚାରିପଟେ ତା ଚାରିପଟେ ପୋଖରୀ ହୁଡା ଚାରିପଟେ ଆପଣ ଲଗେଇ ଦିଅନ୍ତୁ। ଏବଂ ଚାରା ଗୁଡିକ ଆପଣ ବର୍ଷା ଦିନ ପୂର୍ବରୁ ଆଣି ଛାଡନ୍ତୁ। ବର୍ଷା ଦିନ ବର୍ଷା ଦିନ ପୂର୍ବରୁ ଆଣି ଛାଡନ୍ତୁ। ଶୀତ ଦିନେ ଛାଡନ୍ତୁ ଆପଣ ବର୍ଷା ଦିନ ଆସିବା ପୂର୍ବରୁ ମାଛ ଗୁଡିକ ଧରି ନିଅନ୍ତୁ। ପାଣି ପଶିଲେ ଆଜ୍ଞା ମାଛ ଗୁଡିକ ଯଦି ଆପଣଙ୍କର ଅ ନଈ ପାଖ କିମ୍ବା ନଈ ଉଢ଼ି ଆସୁଥିବ ମ ମାଟି ଆପଣ ଗୋଟେ କାମ କରିବେ ପୋଖରୀର ହୁଡା ଗୁଡିକ ଉଞ୍ଚ ଉଚ କରିବେ। ମର ଆଜ୍ଞା ପାଣି ପଶିଯିବ ମାଛ ଗୁଡିକ ବାହାରି ବି ଯାଇ ପାରନ୍ତି ବୁଝିପାରୁଚ଼ ନା ଆପଣ ମୁଁ ସେଥିପାଇଁ କହୁଛି ଆପଣ ବର୍ଷା ଦିନ ଆସିବା ପୂର୍ବରୁ ମାଛ ଗୁଡିକ ଧରିନେବେ।
ଆଜ୍ଞା ଆଜ୍ଞା। ହଉ ଆଜ୍ଞା ମୁଁ ରଖୁଛି ବୁଝିଲେ
ଆଜ୍ଞା ଆପଣ ରଖନ୍ତୁ ଆଉ
ଆଜ୍ଞା ଆଜ୍ଞା।